ହଁ ଆଉ କଣ କରୁଚ?
ନାଇଁ କିଛି ନାଇଁ।
ଆଉ ଆରେ କଣ କହୁଥିଲି କହନା ତୋମକୁ ଫୋନ୍ କରିଥିଲି କଣ ପାଇଁ କହିଲ? ମାନେ ଆମେ ନା ଗୋଟେ ମାନେ ଆମେ ସବୁ ଆମ ବ୍ୟାଚ୍ ରେ ତ ଦେଖ ମାନେ ଯେତିକ ଛୁଆ ପଢୁନଥିଲେ କି ଆମେ ତ ଆମ ବ୍ୟାଚ୍ ଭୋଜି ଆଉ କରିନାହାନ୍ତି ବହୁତ ଦିନ ହେଲାଣି ନା।
ଆଜ୍ଞା ହଁ, ହଁ।
ହୁଁ। ଆଉ ହେଲା ମୁଁ କଣ କହୁଥିଲି କହିଲ ଆମ ବ୍ୟାଚ୍ ପିଲା ଯେତିକ ତ ସମସ୍ତେ ବାହାରେ କିଏ କୁଆଡେ ପଢିଲେ। କିଏ କୁଆଡେ ଜବ୍ କଲା କିଏ କଣ ଏମତି। ଆଉ ବ୍ୟାଚ୍ ଭୋଜି ତ ଆମେ କରିନାହାନ୍ତି ମୋଟେରୁ ବି। ଆଉ ମୁଁ କଣ କହୁଥିଲି କହିଲେ ଏବେ ତ ରଜ ଅଛି।
ହଁ।
ତ ସମସ୍
ଭୋଜି କଲେ ଭଲ ହବ ସମସ୍ତେ ଘରେ ଥିବେ ହଁ।
ସମସ୍ତେ ଘରେ ଥିବେ ତ ମୁଁ ସେଇଥିପାଇଁ କହୁଥିଲି ଆଉ ତୋମେ କେବେ ଗୋଟେ ଆସୁନ ଆମ ଘର ପଟେ ଆଉ ଏପଟେ। ଆଉ ତୋମେ ତ ଏଇନା କୋଉଠି ବାହାରେ ଅଛ ନା ଘରେ ଅଛ?
ନାଇଁ ମୁଁ ଘରେ ଅଛି।
ହଁ ଆସିଲେ କଣ କହିଲ ମାନେ ମୁଁ ବି ଡାକିଛି ଆଉ ଆମର ସାଙ୍ଗ କିଛି ଜଣ ଯୋଉମାନେ ଏଠି ପା ଖରେ ଅଛନ୍ତି। ଆଉ ସମସ୍ତେ ଏକାଠି ବସିକି କଣ କହିଲ କେମିତି କଣ କରନ୍ତେ ଆଉ ଟିକେ ପ୍ଲାନିଂ କରନ୍ତେ ଆଉ ଯୋଉମାନେ ନାହାନ୍ତି ତାଙ୍ କୁ ମାନେ ଏମତି ଭିଡିଓ କଲ୍ କରିକି ବୁ ପଚାରିକି ଏମତି କରନ୍ତେ ଡିସ୍କସନ୍ ଗୋଟେ ଆଉ।
ହୁଁ, ଭଲ ହୁଅନ୍ତା। ଏଇ କିଛି ଦିନ ଭିତରେ ଦେଖିବା ନହେଲେ ଗୋଟେ ଡିସ୍କସନ କରିବା। ଯଦି ହେଲା ତ ଭୋଜି ଭୋଜି ପାଇଁ ବିବି ଭଲ ଡେ ତ ନାହିଁ। ରଜ ତ ପ୍ରାୟ ନନ୍ ମାନେ ଭେଜ୍ ବାର ପଡୁଚି ସବୁ ଗୁଡାକ। ସୋମ, ମଙ୍ଗଳ, ବୁଧ ଯଦି ଭୋଜି କରିବ ତ
ନାଇଁ ରଜ ନାଇଁ ଯେ ରଜ ପୂର୍ ଆମେ କରିଦବା ରଜରେ ତ ସମସ୍ତେ ନିଜ ଘରେ ପିଠାପଣା ବେତ ଏ ତ ଦୋଳି ଖେଳା ଇଏ ସିଏ। ରଜ ପୂର୍ବରୁ ମୁଁ ଭାବୁଛି କରବା। କଣ କହିଲ ତା ପୂର୍ବରେ ଯୋଉ ଉବାର ପଡୁଛି କି ଶୁକ୍ରବାର ମାନେ ପଚାରିକି ସମସ୍ତଙ୍କୁ କିଏ କେମିତି କଣ ଖାଇବ ବୁଝିକି କରନ୍ତେ।
ହୁଁ। ହୁଁ ଭଲ ହୁଅନ୍ତା କାଣ ବି ସମସ୍ତେ ଛୁଟିରେ ଘରେ ଆସିଥିବେ ନା।
ନାଇ ମୁଁ କଣ କହୁଥିଲି କହିଲ ଆଉ ତମେ ଏବେ ଏ ଆମେ ତ କଣ ତମେ ଆସିଲେ ଆମେ କଣ କହିଲ। କଣ କେମିତି କରିବା ଆଉ ମାନେ ମୁଁ ଭାବୁଥିଲି କଣ କହିଲ ଆମେ। ସ୍କୁଲ ପାଖରେ ଆମେ କଲେ ଟିକେ ଭଲ ହୁଅନ୍ତା।
ହଁ ଭଲ ହୁଅନ୍ତା।
ହୁଁ ଆଉ କଣ ଟେଣ୍ଟ ଫେଣ୍ଟ ପୁରା ମାରିକି କରିବା।
ଏତେ ଆଡମ୍ବର କଲେ ହବ।
ହଁ ନା ମୁଁ କଣ କହୁଥିଲି କହିଲ ଆମେ ତ ଟୋଟାଲି କରିନାହାନ୍ତି ନା। ଆଉ ସାର୍ ମାନଙ୍କର ବି ଏବେ ଛୁଟି ଥିବ ନା ତ ସାର୍ ମାନଙ୍କୁ ବି ଡାକନ୍ତେ। ଆଉ ଗୋଟେ ପୁରା ଫଟୋ ଫଟା ଉଠେଇକି ଭିଡିଅ ଫିଡିଅ ବନେଇକି ଗୋଟେ ମେମୋରି ଟାଇପର ରଖନ୍ତେ। ମାନେ ପୁଣି କଣ କହିଲ କେବେ ଦେଖାହବ କଣ ଠିକ ଠିକଣା ନାଇଁ ନା।
ହଁ ସେମିତି ଯଦି ସମସ୍ତେ ଆସିବେ ତବେ ମଜାମସ୍ତି କଲେ ଭଲ ହବ। ଭିଡିଓ ଭିଡିଓ ଶୁଟ କରିଆ ଫଟ ପଟ ଉଠେଇଲେ ଭଲ ଲାଗିବ।
ହୁଁ ସାର୍ ମାନଙ୍କୁ ବି ଡାକିବା ସବୁ ସାର ମ୍ୟାମ ମାନେ ଯୋଉ ମାନେ ଇଏ ଆଉ ଦି ଜଣ ସାର୍ ତ ରିଟାୟାର୍ଡ ହେଇଗଲେଣି ଆ
ହୁଁ ମାନେ ପୁରୁଣା ଦିଜରେ ଅଛନ୍ତି ଆହୁରି ଦି ଜଣ ସେଟା
ହଁ ହଁ ନା। ପୁରୁଣା ଟିଚର୍ ଅଛନ୍ତି ଆଉ ଯିଏ ବି ଟ୍ରାନ୍ସଫର୍ ହେଇଯାଇଛନ୍ତି କିଏ ତାଙ୍କୁ ବି ଆମେ ଡାକିବା।
ହଁ ଭଲ ହେବ।
ହୁଁ ଡା
ଯୋଉ ସ୍କୁଲ ଆଗରେ ଯୋଉ ଷ୍ଟାଚୁଟା ହେଇଛି ସେଟା କାହା ଷ୍ଟାଚୁ ହେଇଛି?
ସ୍କୁଲ ଆଗରେ ବୋଧେ ସାରଙ୍କ ଷ୍ଟାଚୁ ହେଇଛି ଆମର ଯୋଉ ହେଡ ସାର ଲ ଥିଲେ ଆଗରୁ ଆମେ ପଢିବା ଆଗରୁ ଯିଏ ଥିଲେ। ସେ ତାଙ୍କ ଷ୍ଟାଚୁ ହେଇଛି ସିଏ ସ୍କୁଲ ଟା ଷ୍ଟାର୍ଟ କରିଥିଲେ ନା।
ସେଥିପାଇଁ ତାଙ୍କ ଷ୍ଟାଚୁ ଟା କରିଛନ୍ତି ମୁଁ ସେ ଭାବୁଛୁ ମାନେ କାହିଁକି ସେ ଷ୍ଟାଚୁ ଟା କରିଛନ୍ତି।
ସେଇ ଷ୍ଟାଚ୍ୟୁ ଟା ଏବେ ଏବେ ବନେଇଛନ୍ତି ତ ଆଉ ତମେ ଏପଟେ ଆସିନ ଆଉ ଦେଖିନ।
ନାଇଁ ହଁ।
ଆମେ ପଢି ନଥିଲେ ମାନେ ସିଏ ଯେତେବେଳେ ଗାଁ ରେ ନା କଣ ହେଇଥିଲା କହିଲ ଏଇ ସ୍କୁଲ ଟା କେମିତି ଷ୍ଟାର୍ଟ ହେଇଥିଲା ନା ଆମ ଏପଟର ଯଉ ଝିଅ ମାନେ ଅଲଗା ଗୋଟେ ସେପଟ ପାଖ ଘରେ ଗୋଟ ଗଁ ଦି ତିନି କିଲୋମିଟର ଛାଡିକି ଗୋଟେ ଦିଟା ଗାଁ ଛାଡିକି ଯାଉଥିଲେ ସ୍କୁଲ ହେଲା ମାନେ ସେଠି ହାଇ ସ୍କୁଲ ପଢିବା ପାଇଁ ଯାଆନ୍ତି। ତ କଣ ହେଲା ନା ଏଇ ଏଇ ଝିଅ ମାନେ ଏମାନେ ବସି ମାନେ ପୁଅ ପିଲାମାନେ ତ ଗାଁ ରେ ସେଇଠି ଯୋଉ ମାନେ ଦେ ଘର ଟାଇପ ର ଅଛି ସେଠି ସବୁ ପିଲା ମାନେ ବସିଥାନ୍ତି ଲୋକ ବଡ ଲୋକମାନେ ଆଉ ଏଇ ଝିଅ ଏଇ ଝିଅମାନେ ଯେଉଁ ଯାଇଥିଲେ ଅଲଗା ଗାଁଙ୍କୁ ସ୍କୁଲକୁ ସେଠି ଆଙ୍କୁ ଝିଅ ପିଲାଙ୍କୁ କିଏ କମେଣ୍ଟ କରିକି କଣ କହିଲା ସେ ଗାଁ ର ବୋଧେ ଆଉ ଏମାନେ କଣ କହିଲେ ସେ ଝିଅ ମାନେ କାନ୍ଦି କାନ୍ଦିକା ଆସିଲେ ମାନେ ଗୋଟେ ମନ ଦୁଃଖରେ ଆସିଛନ୍ତି ଆଉ।
ହୁଁ।
ହଁ ତ ଏମାନେ କାନ୍ଦିିଲା ଭଳିଆ ହେଇ ଯାଇଥିଲେ। ତାପରେ ଯେତେବେଳେ ଏମାନେ ଝିଅ ପିଲା ଗୁଡା ଏମିତି ମନ ଦୁଃଖ କରି ଗଲେ ତାପରେ ହେଠି ବଡ ଲୋକମାନେ ଯେତେବେଳେ ଦେଖିଲେ, ତାଙ୍କୁ ପଚାରିଲେ ଯାଇକି କଣ ହେଇଛି କଣ ନାଇଁ। ତାପରେ ସେ କହିଲେ ନା ଏମି ତି ଆମେ ଯାଉଥିଲୁ ତାଙ୍କ ଗାଁଙ୍କ ସ୍କୁଲ ଏମିତି କି ତାଙ୍କୁ କଣ କହିଲା ଆଉ। ତ କହିଲା ଯେମତି ତାପରେ ଏମାନେ ସେ ଯୋଉ ସାର୍ ଯିଏ ହେଡ ସାର୍ ଥିଲେ ସିଏ ସେତେବେଳେ କଣ କହିଲ ମାନେ ପାସ୍ କରିଥିଲେ ବି ଏଡ ପାସ୍ କରିକି ଥିଲେ ଘରେ ଚାକିରି କରିନଥିଲେ। ଆଉ ତାପ ପରେ ମାନେ ସିଏ ବହୁତ ଭଲ ଲୋକ ଜଣେ ତାପରେ ସିଏ ହଉଛି କହିଲେ କହିଲେ ଆମ ଗାଁରେ ଆମେ ସ୍କୁଲ କରିବା। କାହିଁକି ତାଙ୍କର ବି ବହୁତ ଧନୀ ଘର। ତାଙ୍କର ସବୁ ବହୁତ ବଡ଼ ବଡ଼ ଚାକିର କରିଛନ୍ତି। ଆଉ ତାଙ୍କ ବାପା ବି ଜଣେ ଥିଲେ କଣ କହିଲ ହେଡମାଷ୍ଟର ଥିଲେ, ହାଇସ୍କୁଲ ସ୍କୁଲରେ ସେପଟେ ଗୋଟେ ଅଛି। ମାନେ ସେତବେଳ ଟାଇମି ର ସିଏ ହେଡ଼ମାଷ୍ଟର ଥିଲେ। ଆଉ ବହୁତ ବଢିଆ ଲୋକ ତାଙ୍କର ବି ବହୁତ ଧନ ପଇସା ପତ୍ର ଅଛି। ତ ସିଏ କଲେ ଆଉ ସ୍କୁଲ କରିବା ପାଇଁ ତାଙ୍କର ଜାଗା ଦେଲେ।
ଆଚ୍ଛା ମାନେ ନିଜ ଜାଗା ସେ ମାନେ ଦେଇଛନ୍ତି କରିବା ପାଇଁ।
ତାପରେ ଫାଷ୍ଟ ତାଙ୍କ ଜାଗାରେ ହିଁ ସ୍କୁଲ ମାନେ କଣ ହେତବେଳେ ତ ମାଟି ଘର। ଉପର କିଛି ନଥାଏ। ମାନେ ମାଟିରେ ଖାଲି ଗୋଟେ ଗଛ ମୂଳେ ଫାଷ୍ଟ ପଢ଼ଉଥିଲେ। ତା ପରେ ଧୀରେ ଧୀରେ କଣ କଲେ ନାଁ ଲୋକ ସବୁ ଗାଁ ର ଲୋକ ଏକାଠି ହେଲେ ପଞ୍ଚାୟତରୁୁ କିଛି କିଛି ପଇସା ଆଦେଇ କଲେ। ତା ପରେ ମାଟି ଘର କଲେ ଚାଳ ଛପର କଲେ। ଆଉ ତାପରେ କଣ ହେଲା ନା ନା ଆମ ଜେଜେ ହେରିକା ଟାଇମ୍ ରେ ଜେଜେ ହେରିକା ସେତେବେଳେ କୁହନ୍ତି ଯେ ସେମାନେ କଣ ନା ପ ପଟା-ଫଟା, କାଠ-ଫାଟ ସବୁଆଡୁ ନେଇକି ଡେସ୍କ, ବେଞ୍ଚ ତିଆରି କଲେ। ଆଗେ ତଳେ ବସିକି ପଢୁଥିଲେ। ତ ଡେସ୍କ ବେଞ୍ଚ ହଁ। ତାପରେ ଡେସ୍କ-ଫେସ୍କ ତିଆରି କଲେ ତାପରେ ଧୀରେ ଧୀରେ ସ୍କୁଲ ହେଲା ଆଉ। ତାପରେ ସେଇ ସାର୍ ବି ମାନେ ପାସ୍ କରିଥିଲେ ତ ଯେତେବେଳେ ତାଙ୍କର ଇଏ ବାହାରିଲା ସେ ସାର୍ ସେଇଠି ରହିଲେ ଆଉ।
ଆଚ୍ଛା ହଁ, କିନ୍ତୁ ଏବେ ସ୍କୁଲ ପରିସର ପୁରା ବହୁତ ଭଲ ହେଇଯାଇଛି। ମାନେ ସାଇକେଲ ଷ୍ଟାଣ୍ଡ ଅଲଗା ଏଇଗୁଡା ବି ମାନେ ସବୁଗୁଡା ବହୁତ ବଢିଆ ଦେଖା ହଉଛି।
ହଁ ନା ଏଇ ଯୋଉ କଣ କହିଲ ମାନେ ଏଇ ଯୋଉ ମାନେ ସ୍କୁଲ ଫାଇଫ୍ ଟି ସ୍କୁଲ ହେଲାନି କି? ତ ଆମ ସ୍କୁଲ ଟା ବି ଥିଲା ସେଇ ଫାଇଫ୍ ଟି ସ୍କୁଲ ଟିମରେ ତ ଏଇଟା ପୁରା ପୁରା ପୁରା ନୂଆ କରିକି ପୁରା କରିଛନ୍ତି। ସ୍କୁଲ ପୁରା ଟାଇଲ୍-ଫାଇଲି, ମାର୍ବଲ-ଫାର୍ବଲ ପକେଇକି, ପୁରା ସବୁ କଲରିଙ୍ଗ-ଫଲରିଙ୍ଗି କରିକି ସିଷ୍ଟମ କରିଦେଇଛନ୍ତି ପୁରା ଅଲଗା ପ୍ରକାର ଆଉ।
ହୁଁ, ନାଇଁ ବଢିଆ ହେଇଛି ସ୍କୁଲ। ମାନେ ଦେଖିବା ପାଇଁ ଗୋଟେ ମାନେ ବିଦ୍ୟାଳୟ ବିଦ୍ୟାଳୟ ପରିକା ଦେଖା ହଉଛି। ମାନେ ଯେମିତି କିି ଏବେ ଏବେ କାଲି ମାନେ ଯୋଉ ଗାଁରେ ଯୋଉ ବିଦ୍ୟାଳୟ କରୁଛନ୍ତି ସେମାନେ ସବୁ ମାନେ କଣ୍ଟ୍ରାକ୍ଟର ବେସିସ୍ ରେ ଘର ଆଣୁଛନ୍ତି। ମାନେ ଗଛ-ପଛ ସବୁ କାଟିକି ସଫା କରି ଦେଉଛନ୍ତି। ମାନେ ଗୋଟେ ବଗିଚା ବୋଲି କିଛି ରଖୁନାହାନ୍ତି। ଖାଲି ଘର ମାନେ ଖାଲି ଘର ବିଦ୍ୟାଳୟ ମାନେ ଘର। କିନ୍ତୁ ସେଟା ଗୋଟେ ସେଭଳିଆ ଦେଖ ଦେଖା ହଉଛି। ମାନେ ଗାର୍ଡେନ୍ ଗୋଟେ ଅଲଗା ଅଛି, ସାଇକେଲ ଷ୍ଟାଣ୍ଡ ଅଲଗା ମାନେ ଘର ଗୁଡା ଅଛି।
ହୁଁ, ନାଁ କଣ କହିଲ ଯୋଉମାନେ ଯାଆନ୍ତି ନି କି ଯୋଉ ରାସ୍ତାରେ ଯୋଉ ଲୋକ ଯାଆନ୍ତି ତାର ଗେଟ୍ ଟା କେତେ ବଡ ଦେଖୁନ। ମାନେ ଗେଟ୍ ଟା ପୁରା ବଢିଆ ଦେଖା ଦେଖା ଯାଉନି କି? ଗଣେଶ, ସରସ୍ଵତୀ ସବୁ ଅଛନ୍ତି ନା। ଆଉ ସେ ଗେଟ୍ ଟାକୁ ଦେଖିକି ବି ଲୋକ ଭାବନ୍ତି ଏଇଟା ଗୋଟେ କଣ ମାନେ ଗୋଟେ ଭାବନ୍ତି କଲେଜ ବୋଲି ଭାବିକି ରୁହନ୍ତି।
ହଁ ରହିଯାନ୍ତି ତ ନିଜେ ଜାଣନ୍ତି। ବହୁତ ବଢିଆ ଦେଖା ହଉଛି। ମୁଁ ଦେଖିନଥିଲି ମୁଁ ଏଇ ରିସେଣ୍ଟ୍ଲି ଏପଟେ ଯିବା ଆସିବା କଲି ଯେତେବେଳେ ଥରେ ଦିଥର ଦେଖିଲି ମୁଁ କହିଲି ବହୁତ ବଢିଆ ହେଇଛି। କିନ୍ତୁ ସେଠି ଝିଅ ଛୁଆଙ୍କୁ ହଷ୍ଟେଲରେ ରଖନ୍ତିନି ଖାଲି ପୁଅ ଛୁଆଙ୍କୁ ରଖନ୍ତି ଯେ।
ନାଇଁ ନାଇଁ ରଖୁଥିଲେ ଆଗରୁ ବହୁତ ଦିନ ପୂର୍ବରୁ ରଖୁଥିଲେ ଏବେ ଆଉ ର ରଖୁନାହାନ୍ତି ମାନେ କେତେ ଦିନ ହେଲାଣି ପୁଅ ଝିଅ କାହାକୁ ବି ରଖୁନାହାନ୍ତି କାହିଁକିନା ଯୋଉ ପୁରୁଣା ସାର୍ ମାନେ ନଥିଲେ କି ତ ସେମାନେ ହିଁ ଦାୟିତ୍ୱ ନଉଥିଲେ ନା। ତାପରେ ଆଜିକାଲି ଝିଅ ଛୁଆଙ୍କୁ ନେଇକି ର ରଖିବା ଟା ବହୁତ ଗୋଟେ ରିସ୍କ ନୁହେଁ କି। ଆଉ ସେ ସାର୍ ମାନେ ତ ସବୁ ମାନେ କଣ ହୁଁ ଟିକେ କଣ ସେ ସାର୍ ମାନେ ଯୋଉ ଏଜେଡ୍ ହେଇଗଲେ ଆଉ ସେମାନେ ରିଟାର୍ଡ ହେଇଗଲେ। କିଏ ଟ୍ରାନ୍ସଫର ହେଇକି ପଳେଇଲା। ତ ଦାୟିତ୍ଵ ନେଇକି ରଖିବାକୁ ଆଉ କେହି ନାହାନ୍ତି ତ ବନ୍ଦ ହେଇଗଲା ହଷ୍ଟେଲ ଆଉ।
ଆଛା ହୁଁ। କିନ୍ତୁ ଏଣ୍ଟ୍ରାନ୍ସ ହୁଏ ବୋଥ ମାନେ ପୁଅ ଛୁଆ ଝିଅ ଛୁଆ ସମସ୍ତେ ଏଣ୍ଟ୍ରାନ୍ସ ଦିଅନ୍ତି। କିନ୍ତୁ ଆଗରୁ ଏନ୍ଟ୍ରାନ୍ସ ରେ ଆମ ଟାଇମ୍ ରେ ବେ ଖାଲି ପୁଅଛୁଆଙ୍କୁ ନିଅନ୍ତି ଝିଅଛୁଆଙ୍କୁ ନି
ନା ସେ ଦି ତିନି ବର୍ଷ ଖଣ୍ଡେ ଦି ବର୍ଷ କି ତିନି ବର୍ଷ ରଖିଲେ ପୁଅ ପିଲାଙ୍କୁ। ଆମର ଯୋଉ ବର୍ଷ ଥିଲା ଆମ ବ୍ୟାଚ ଟା ହିଁ ଲାଷ୍ଟ ହଷ୍ଟେଲ ବ୍ୟାଚ କାହିଁକି ନା ତାପରେ ଆମ ଯୋଉମାନେ ଜୁନିୟର ଥିଲେ ସେମାନେ ଯେହେ ତୁ ରହି ଯାଇଥିଲେ ଏଇଟ୍ ରେ ନା ନାଇନ୍ଥରେ ଥିଲେ ଟେନ୍ଥ ତ ତ ସେଥିପାଇଁ ଦଶମ ଶ୍ରେଣୀ ବେଳକୁ ସେମାନେ ରହିଲେ। ତ ତାଙ୍କର ସରିଗଲା ସେଇଠୁ ତାପରେ ଆଉ କୌଣସି ପିଲାଙ୍କୁ ଝିଅ ପିଲାଙ୍କୁ ନେଲେନି ପୁଅ ପିଲାଙ୍କୁ ଦି ତିନି ବର୍ଷ ପାଖାପାଖି ନେଇଛନ୍ତି। ତାପରେ ସାର୍ ସବୁ ଜଣେ ଅଧେ ଥିଲେ ବୋଲି ହଷ୍ଟେଲରେ କିଛି ଚାଲିଥିଲା ତାପରେ ସବୁ ତ ପଳେଇଲେ ଆଉ ହୁଁ
ଏବେ ମାନେ ତୁମେ ତୁମ ଟାଇମ୍ ରେ ହଷ୍ଟେଲ ରେ ଥିଲ?
ହଁ ଆମ ଟାଇମ୍ ରେ ହଷ୍ଟେଲ ଥିଲା ହଁ ନାଁ ମୁଁ ଗୋଟେ ବର୍ଷ ରହିକି ଯିବା ଆସିବା ତାପରେ ହଷ୍ଟେଲରେ ରହିଲି ଆଉ
ଓହୋ ମୁଁ ଭାବେ ତମେ ଲୋକାଲ୍ ରେ ଯିବା ଆସିବା କରୁଥିଲ ନା କଣ
ହଁ ନା ମୁଁ କରୁଥିଲି ଅଷ୍ଟମ ଟା ସେଇଠି କରୁଥିଲି ନବମ ଦଶମ ବେଳକୁ ହଷ୍ଟେଲରେ ସେ ସାର୍ କହିଲେ ଜଟିଆ ସାର୍ ବେସିକାଲି କହିଲେ ଯେ କି ଆଉ ହସ୍ ଟେଲ୍ ରେ ରହ ଅଧିକ ଟିକେ ପଢିବୁ। ଘରେ ରହିଲେ କ ଆମେ ଏତେ ଟାଇମ୍ ଦେଇପାରିବା କି ପଢିବା ପାଇଁ ଯାଆହେଲେ ଅଲଗା କିଛି କରିବ ନା
ହୁଁ ନାଇଁ ହଷ୍ଟେଲ ରହିଲେ କଣ କି ପଢା ଉପରେ ଆମେ କମ୍ପିଲ୍ଟ ଫୋକସ୍ କରିକି ପଢିପାରିବା ସେଇଥିପାଇଁ ହଷ୍ଟେଲରେ ରହିବା। ତ ନା ବହୁତ ବଢିଆ ହେଇଛି କିନ୍ତୁ। ତେଣୁ ସେତେବେଳେ ଟିଚର୍ ମାନେ ବି ବହୁତ ଭଲ ଥିଲେ। ଏବେ ଟିଚର୍ ବି ଭଲ କିନ୍ତୁ ମାନେ ସେତିକି ନୁହଁ ସେ ଆସିବେ ଜଷ୍ଟ ଖାଲି ସ୍କୁଲରେ ପାଠ ପଡେଇ ମାନେ ତାଙ୍କ କାମ କରିକି ଯିବେ। ହଷ୍ଟେଲ ର ସୁବିଧା ଇଏ ବି ସେମିତି ବୁଝାବୁଝି ନାହିଁ। ତାରେ ଗମେଣ୍ଟ ବି ଯଦି ସେତିକି ସୁବିଧା ହୁଁ ସେ ଯଦି ଅଲଗା ହଷ୍ଟେଲ ପାଇଁ ସୁବିଧା କରାନ୍ତେ ତ ଏମାନେ ବୁଝାବୁଝି କରନ୍ତେ। କିଛି ସୁବିଧା ନାହିଁ ତ ସେଥିପାଇଁ ହଷ୍ଟେଲ ପ୍ରାୟ ବନ୍ଦ ହେଇଗଲା ଆଉ କିନ୍ତୁ ପଢାପଢି ଆଗ ପରିକା ଭଲ ଚାଲିଛି ହଁ
ପଢାପଢି କେଜାଣି କଣ କିଛି ପଢାପଢି ଏତେ ବି ଭଲ ଚାଲିନି ନା ମତେ ଯାହା ଲାଗୁଚି
କିନ୍ତୁ ନିଜେ ସେଣ୍ଟର ନିଜେ ଏକ୍ଜାମ ସେଣ୍ଟର ନିଜେ କରୁଛି କଣ୍ଡକ୍ଟ କରୁଚି।
ହଁ କିଛି ତ ସେଣ୍ଟର ନିଜେ କରୁଛନ୍ତି ଏଇଠି ବହୁତ ସାରା ଦିଟା ତିନିଟା ବୋଧେ ପଢୁଛି ନା କଣ ଆଉ ନାଇଁ ନାଇଁ ନିଜ ସେଣ୍ଟର ହଉନି ଓନ୍ ସେଣ୍ଟର ନାହିଁ ନିଜେ ସେମାନେ ଅଲଗା ସ୍କୁଲ ରେ ଦଉଛନ୍ତି ଏମାନେ ଅଲଗା ସ୍କୁଲରେ ଦଉଛନ୍ତି ଏମିତି ତିନ୍ ଚାରିଟା ସ୍କୁଲ ଅଛି ତାଙ୍କର ସା ବିକିଲେଇକି ପଡୁଛି ଆର ତାଠି ତା'ର ଆଠି ଏମିତି ହେଇକି ପଡୁଛି ଆଉ। ସେ ସେଣ୍ଟର ଅଛି ବାକି ନିଜେ ସ୍କୁଲରେ ହିଁ ନିଜେ ଦେଇ ପାରୁନାହାନ୍ତି।
ହୁଁ ହୁଁ ହୁଁ ହେଇଥିବ। କିନ୍ତୁ ସେଣ୍ଟର ଅଛି ଜାଣିଥିଲି ଆଚ୍ଛା ହଉ ତାହେଲେ। ହଉ ହଉ ଦେଖିବା କଥା ହେବା ଆଉ।
ହଉ ଆଉ।
ହଉ ରଖୁଛି। ହଁ ହଁ।